ହାଲୋ।
ହାଲୋ।
ଆଜ୍ଞା ଭାଇ।
ଆଜ୍ଞା।
କୁହନ୍ତୁ।
ଆଜ୍ଞା ସାର୍।
ତମେ କଁ କରଚନ୍ତି
ଆଜ୍ଞା ସାର୍।
ଭାଇ କୋଉଠି କଣ କରୁଚନ୍ତି ଆପଣ?
ଆଜ୍ଞା।
କହିଲି କୋଉଠି କଣ ଆପଣ କରୁଚନ୍ତି?
ନାଇଁ ସାର୍ ଏବେ ମୁଁ ଅଛି ଢେଙ୍କାନାଳରେ।
ହୁଁ ହୁଁ। ଆପଣ ଜବ କରୁଚନ୍ତି, ଚାକିରୀ ଆପଣଙ୍କ କର୍ମକ୍ଷେତ୍ର କ କାର୍ଯ୍ୟରେ କଣ କରୁଚନ୍ତି?
ନାଇଁ ସାର୍ ଏଠି ମାଉସୀ ଘର ତ ଏଠି ଆସିଥିଲି ଅଛି।
ଓହୋ ଭଲ ଆପଣ ବୁଲାବୁଲି କରୁଚନ୍ତି ନାଇଁ।
ଆଜ୍ଞା।
ଆପଣ ଖାଇସାରିଲେଣି?
ଆଜ୍ଞା।
କଣ ଖାଇଲେ ଭାଇ?
ରୁଟି।
ହାଲୋ।
ଆଜ୍ଞା ସାର୍।
ହୋଟେଲରେ ଭାଇ କଣ ଖାଇଲେ?
ରୁଟି ସର୍।
ଓ ହ। ଆଉ ତା ସହିତ କଣ ଖାଇଲେ?
ହେଇଥିଲା ଭଲସେ ହେଇଥିଲା।
ଆଜ୍ଞା।
ରୁଟି, ଭଜା, ଡାଲମା ହେଇଥିଲା। ମୁଁ ଡାଲମା ଖାଇଲିିନି।
ହ ହୁଁ ଭଲ ଲାଗେନି ବୋଧେ।
ଡାଲମା ମୁଁ ଏତେ ଖାଏନା, ସେ ସବଜିି ବି ପଡେ ନା। ହଁ। ଆଜ୍ଞା।
ଆପଣ କଣ କରନ୍ତି ମାନେ ଏଠି? ଅଲଗା ଟାଇମରେ କଣ କରନ୍ତି କୁହନ୍ତୁ?
ତ ସବୁ ବନ୍ଦ ଅଛି, କଲେଜ ତ ମତେତ ଯିବାର ନାହିଁ। ତାପରେ ବି ଡିପ୍ଲୋମା କରୁଥିଲି, ସରିଲା।
ଓ ହୋ। ତାଲେ ଆପଣ ଟେକ୍ନିକାଲ ଲାଇନରେ ବି ଅଛନ୍ତି।
ଟେକ୍ନିକାଲ ଲାଇନ ରେ କଣ? ସେ ଡିପ୍ଲୋମା କର କରୁଥିଲେ।
ଓଡ଼ିଆରେ କୁହନ୍ତୁ ଟିକେ, ଓଡ଼ିଆରେ ହ ଯେ କରିବା ପାଇଁ ଚେଷ୍ଟା କରନ୍ତୁ। ମୁଁ କହିଲି ସବୁ ଭାଇ ସବୁ ଜିନିଷ ପୁରା କ୍ଲିଅର ପିଓର ଓଡ଼ିଆରେ କହିବା ପାଇଁ ଚେଷ୍ଟା କରନ୍ତୁ।
ଆଜ୍ଞା ସାର୍।
କହିଲ ଭାଇ ଡିପ୍ଲୋମାର କୋଉ ବ୍ରାଞ୍ଚ ରେ ଆପଣ କରୁଥିଲେ?
ଇଲେକ୍ଟ୍ରିକାଲ।
ଓହୋ। ମୋର ବ୍ରାଞ୍ଚରେ ମୁଁ ବି ଭାଇ କରିଚି, ଏବେ ମୋର ଜବ ରେ ଅଛି। ମୁଁ ଇଲେକ୍ଟ୍ରିକାଲ ବ୍ରାଞ୍ଚରେ କରିକି ମୁଁ ଟାଟା ପାୱାରରେ ଜବ୍ କରିଚି।
ଟାଟା ବା କଉ ଜାଗା?
ଭଦ୍ରକ।
ଭଦ୍ରକରେ?
ହୁଁ ନର୍ଥ ଓଡ଼ିଶା ଡିଷ୍ଟ୍ରିବୁସନ ଲିମିଟେଡ ଏସ ଟି ଏସ। ସଫ୍ଟୱୋର୍ପସନ୍ ସିଷ୍ଟମ୍। ଆମର ମୁଖ୍ୟ ଉଁ କାମ ହେଲା ଆପଣଙ୍କର ଯୋଉ ଷ୍ଟ୍ରକ୍ଚର ମାନଙ୍କରେ ଯୋଉ ଟ୍ରାନ୍ସଫର୍ମର ବସୁଚି ଆପଣଙ୍କ ଘର ଘରକୁ ସ କିଛି କିଛି କ୍ଷୟକ୍ଷତି ନହବ ତା ବିଷୟରେ ପ୍ଲସ ଆଉ ତାକୁ ମାନେ ୱାୟାରଲେସଲି ମାନେ ବିନା ତାରରେ କେମିତି ତା ସହିତ ସମ୍ପର୍କ ବନେଇ ହେବ ମାନେ ତାକୁ ଲ୍ୟାପଟପ୍ ରେ ବସିକି ଅପ ସେ ବିଷୟରେ ପ୍ଲସ ଆମ ତା ଆଉ ଗୋ ଏ ଆର ପ୍ରୋଟେକସନ୍ ମେଣ୍ଟେନାନ୍ସ ଆଉ କିଛିଟା ତାର କିଛି ବି ପ୍ରୋବେଲମ ହେଲା ମାନେ କିଛି ଅସୁବିଧା ହେଲା ତାର ତାକୁ କିମିତି ତି ଆମେ ତାକୁ ସଜାଡ଼ିକି ଲୋକଙ୍କୁ ଶୀଘ୍ର ଶୀଘ୍ର ଲାଇନ ଦବୁ ଆଉ ତାର ରେଗୁଲାର ମାନେ ସବ ମାନେ ରେଗୁଲାର ଚେକଅପ୍ ତାକୁ ନେଇ ମିଛବୁ ଆମେ କାମ କରୁ। କଆକାର ଭଲ ଡିପାର୍ଟମେଣ୍ଟ ଭଲ କିନ୍ତୁ ଆପଣ କୌଣସି ଚେଷ୍ଟା କଲେ ରହିପାରିବେ ଏଇଟା ବି ଆଡେ
ଆଜ୍ଞା।
ହୁଁ ହୋଉ ଆପଣଙ୍କ ବିଷୟରେ ଭାଇ କୁହ
ନାଇଁ ସାର୍ ସେମିତି କଣ ଆଉ ମୁଁ ତ ପଢ଼ା ପଢାପଢି ଏବେ ସରିଚି। ଆସିକି ମାଉସୀ ଘରେ ଅଛି।
ଆଜ୍ଞା। ଆପଣଙ୍କର ସେଠି ବୁଲିବା ପାଇଁ ଭଲ ଜାଗା କଣ ଅଛି?
ଆମର ଏଠି କପିଳାସ ଅଛି ସପ୍ତସଯ୍ୟା ଅଛି। ରାଜବାଟି ଅଛି ରାଜବାଟି ପାଖରେ ଲାଗି କିନା ଅଛି ସାଇନ୍ସ ପାର୍କ।
ହୁଁ ହୁଁ।
ଆଜ୍ଞା। ଆଉ ଏଠି ସାପୁ ଉଁ ସାପୁଆ ଡ୍ୟାମ ଗୋଟେ ଅଛି।
ହୁଁ ହୁଁ ହୁଁ ମୁ ନାଁ ଶୁଣିଚି ହୁଁ।
ଆଜ୍ଞା।
ଆପଣ ଯାଇଚନ୍ତି କେବେ ବୁଲିବା ପାଇଁ କୋଉ ଜାଗାକୁ? ସବୁ ଜାଗା ବୁଲିଚନ୍ତି? କୋଉ ଜାଗା ଟା ଭାଇ ଆପଣଙ୍କୁ ଭଲ ଲାଗେ? ଆପଣ ପାହା ଏପଟେ ଯାନ୍ତି ନା ଏପଟେ ଯାଆନ୍ତି?
ପାହାଚ ପଟେ ଯାଇଚି, ବାରବାଙ୍କରେ ବି ଯାଇଚି।
ହୁଁ ହୁଁ।
ୟେ
ଏ ତ ହରିଣ ସବୁ ସବୁ
ହଁ ଡି ଡିଅର ପାର୍କ ଅଛି, ଡିଅର ପାର୍କ ଗୋଟେ ଅଛି। ପାଖରେ
ହରିଣ ସମ୍ବର ସେ ଯୋଉ ଠୁ
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଅଛନ୍ତି ବହୁତ ବହୁତ ହରିଣ ଅଛନ୍ତି।
ଆଉ ଭାଇ ଆପଣ ଯୋଉ। ହଁ କହିଲେ କି ମାଉସୀ ଘରକୁ ଯାଇଛନ୍ତି ଆପଣ କଣ ମାଉସୀ ଘରରେ ବୁଲିବା ପାଇଁ ଯାଇଛନ୍ତି?
ଆଜ୍ଞା।
ହୁଁ। ଆଉ ଭାଇ ସାପୁଆ ଡ୍ୟାମରେ କଣ କଣ ସବୁ ଅଛି, ଯାଇ ସେଠି ବୁଲିବା ପାଇଁ ଭଲ ଜିନିଷ?
ସା-ସାପୁଆ ଡ୍ୟାମ ଗୋଟେ ପିକନିକ ସ୍ପଟ ଟା। ସେଠି ଯାଇକିନା ଭୋଜି ଭୋଜି କରିବା ପାଇଁ ସେଠି ମସ୍ତ।
ହଁ ହଁ।
ଆଜ୍ଞା ସିଆଡୁ ମାନେ ପିକନିକ ସ୍ପଟ ରହୁଛି।
ଆଜ୍ଞା।
ତାପରେ ସ-ସପ୍ତଶଯ୍ୟା ଗୋଟେ ଉଁ ଆମର ର-ରହୁଛି ଯଉଟା ଶାନ୍ତି ସ୍ତୂପ। ସେ ସେଠି ଆମର ସବୁ ବୁଲାବୁଲି କରିବା ପାଇ ଥିନ୍ ଠିକ ଅଛି ତା ବସିିକନା ଆ
ଭୋଜି ଭୋଜି କରିବା ପାଇଁ ବି ଜାଗା ଅଛି ବହୁତ ଭଲ ଅଛି ଜାଗା।
ହୁଁ।
ଆଜ୍ଞା।
ଆଉ ଆପଣଙ୍କର ପାଖଆଖରେ ଆପଣଙ୍କ ଘର ପାଖରେ କଣ ସବୁ? ହୁଏ ଭଲ ମାନେ ପନିପାରିବା ଚାଷ।
ହୁଁ ଆ-ଆମ-ଆମବାରି ଆମ ବାରିରେ ତ ଭେଣ୍ଡି ଲାଗିଛି। ସେ ଜହ୍ନି ଲାଗିଛି କାକୁଡି ଲାଗିଛି ଏବେ ତ ଭେଣ୍ଡି ବହୁତ ଫଳୁଛି।
ହଁ।
ଭେ-ଭେଣ୍ଡିରେ ଆଜି ଖରା ବେଳେ କଲ୍ କରିଥିଲି ମାଆଙ୍କୁ। ପହରା ବେଳେ ନୁଁହେତ ସ-ସନ୍ଧ୍ୟା ସାଢେ ଚାରିଟା ପାଞ୍ଚଟା ବେଳେ। ସେ ପାଣି ଦଉଥିଲେ ଭେଣ୍ଡିବାରିରେ ପାଣି ଦଉଥିଲେ। ଆମର ବାଡିରେ ସବୁ ଫସଲ କରାଯାଏ ଗାଁ ରେ ତ ବହୁତ ଅଛନ୍ତି ଲୋକ। ସେ ବିଲରେ ଜାଗା ଖଣ୍ଡେ ଖଣ୍ଡେ ସେ ଜାବୁଡିକିନା ଏଇନ ତ କିଛି ହେଇନିନା ସେଥିପାଇଁ ଜାଗାରେ ଫସଲ ଲଗାନ୍ତି।
ହୁଁ।
ଧାନ ଚାଷ ଆ-ଆସୁଛି ଧାନ କା- କୋଉଠି? ତଳା ତଳି ପକା ହେଲାଣି ତ? ଆଉ ଗୋଟେ ଏଇନା ସବୁ ଚାଷ ଚାଲିଛି।
ହଁ ଆପଣ ସବୁ ଚାଷ ଜାଣିଛନ୍ତି? ସବୁ ଚାଷ ବିଷୟରେ?
ଆଜ୍ଞା। ଆଛା ସେ ସବୁ ଧାନ ଆଜ୍ଞା।
ଧାନ ଚାଷ ବିଷୟରେ କିମ୍ବା କଣ ହୁଏ ଏଟା ସବୁ ଜାଣିଛନ୍ତି ଆପଣ ହୁଁ।
ଘର ଗାଁ ରେ ଯେହେତୁ ଜାଣିବାକୁ ପଡିବ ନା?
ହଁ ହଁ ହଁ ସେମିତି କଥା ଭାଇ। ଆଉ ଆପଣ କଣ କେତେ ଭାଇ କେତେ କଣ ଭଉଣୀ?
ଆ-ଆମ-ଆମର ତିନି ଜଣ ଭାଇ ଭଉଣୀ ମାନେ ମୁଁ ଏକୁଟିଆ ପୁଅ। ମୋର ବି ବଡ ଭଉଣୀ ଦି ଜଣ ଅଛନ୍ତି ଦି ଜଣ ବଡ ଭଉଣୀ ଯିଏ ସିଏ ଜଣେ ଆଶ୍ରମ ଜାଇଛନ୍ତି ହାରି।
ହୁଁ।
ଆଉଜାଣେ ଅଛନ୍ତି।
ହୁଁ ହୁଁ ଭଉଣୀ କଣ କରନ୍ତି?
ଭଉଣୀ ସେ ଷ୍ଟଡି କରୁଥିଲେ ତାର ଆ ଆଉ ୱାନ ଇୟର ପରେ ମ୍ୟାରେଜ୍ କରାହବ।
ହ ହଁ ହ ହ ମୁ ସରି ସରିଛି ସମସ୍ତ ପାଠପଢ଼ା ସମସ୍ତଙ୍କ ସରିଯାଇଛି।
ଆଜ୍ଞା। ମୁଁ ସମସ୍ତଙ୍କଠୁ ସାନ ଥିଲିଁ। ଆଜ୍ଞା ମାମା ହାଉସ ୱାଇଫ।
ବାପା ଗାଡି ଚଲାନ୍ତି।
ଓହୋ।
ଆଜ୍ଞା।
ଆପଣ ଗାଡି ଚଲା ଶିଖିଛନ୍ତି?
ଆଜ୍ଞା।
ହ କ ଆପଣ ଆପଣଙ୍କ ଘରେ ଦୁଇ ଚକିଆ ଯାନ ନା ଚାରି ଚକି
ଏମତି ଚା ଛଅ ଛଅ ଚକିଆ ବାର ଚକିଆ ଶିଖିଛି। ଲାଇସେନ୍ସ ବି ଅଛି ବ ମୁଁ ଚଲାଏନି ଆମକୁ ଘରେ ମନା କରନ୍ତି କାହିଁକିନା କୁହନ୍ତି ତୁ ଗୋଟିକିଆ ପୁଅ ଚଲାନୀ। ମୁଁ ଶିଖିଛି ସା ସାଙ୍ଗ ପିଲାଙ୍କର ସେ ଗାଡି ଚଳାନ୍ତି ମୋ ସାଙ୍ଗ ପିଲା ଅଛନ୍ତି। ସେଥିପାଇଁ ତାଙ୍କ ସହିତ ସେ ଯାଏ ଯେତେବେଳେ ମୁଁ ଶିଖିଛି।
ଓ
ଶିଖିଲା ପରେ ମୁଁ ଲାଇସେନ୍ସ କରିଦେଇଥିଲି।
ଏମତି ଆ ଦରକାର ହବ କେତେବେଳେ ଆପଣଙ୍କ ଦରକାର ବି ପଡିପାରେ। କୋଉନସତାକୁ ନେଇକି ଯଦି ପରିବାର ପରି ପରିବେଷଣ କରିପାରନ୍ତି ଆଗକୁ ଯଦି କି କୌଣସି ଭଗବାନଙ୍କ ଦୟାରୁ ଏମିତି କିଛି ନହଉ ଆପଣଙ୍କୁ ହୁ ପରିବାର ବି ଆପଣ ପୋଷି ପାରିବେ ନା
ଆଜ୍ଞା ଗୋଟିକିଆ ପୁଅ ଜଦି ସବୁ ଘର ତ ସବୁ ଜିମେଦାରି ମୋ ଉପରେ ନା ସେଥିପାଇଁ ତ ନିଜକୁ
ହୁଁ। ଭାଇ ଆଉ କଣ ଆଉ ମାନେ ଅଛି ଏବେ ସବୁ ଆଗକୁ କିଛି କରିବାର ଅଛି ପ୍ରୋଗ୍ରାମ
ହଁ। ପ୍ଲାନିଂ ଅଛି ଭାବୁଛି ଜବ୍ କରି କରିଥାନ୍ତି ଭାବୁଥିଲି ବାବା କହୁଛନ୍ତି ନାଇଁ ଜବ୍ କରନା ଯାହା ପଢ଼ିଲି ପଢ଼ିଲୁ ଆସିକି ବିଜନେସ୍ କର। ଏମ୍ବି ଘରେ ବିଜନେସ୍ ସେମତି ନର୍ମାଲ ଅଛି ଗୋଟେ ବିଜନେସ୍ ନା ସେଇଟା ତ ଆସି ସମ୍ଭାଳେ ଯଦିପାରୁଛି ତାକୁ ବଢିଆକୁ ଟ୍ରାଏ କର। ଦେଖା ଗାଁକୁ ଗଲେ ସେ ଗୁଟା ଦେଖିବା।
ହଉ ଭାଇ ମୁଁ ଆଉଥରେ ଆପଣଙ୍କୁ କଲ କରିପାରେ ଆପଣ ଫାଙ୍କା ଅଛନ୍ତି?
ଆଜ୍ଞା।
ଠିକ୍ ଅଛି ଏଇଟା ତ ଗୋଟେ ଆପଣଙ୍କର ସରିଗଲା ମୁଁ ଆଉ ଗୋଟେରେ କଲ୍ କରିବି।